ଆଜ୍ଞା ଆଜ୍ଞା ବନ୍ଧୁ ପ୍ରଣାମ।
ବନ୍ଧୁ ପ୍ରଣାମ କଣ କରୁଚନ୍ତି?
ଟିକେ ବଜାର ଆଡକୁ ଯାଇଥିଲି ବୁଲାବୁଲି କରିକି ଆସିଲି। ଆଜ୍ଞା।
ଏ ନା ବନ୍ଧୁ ଆମେ ଏବେ ଏଇ ଆସିଥିଲୁ ଟିକେ ଆମ ଗ୍ରାମରେ ଟିକେ ଖେଳା ଖେଳି ଟିକେ ସାରିଲୁ ସବୁ ଏଇ ବସିକି ଟିକେ ଏଇ କଥାବାର୍ତ୍ତା ହଉଥିଲୁ ମୁଁ କଲି ବନ୍ଧୁଙ୍କୁ ଟିକେ କଲ୍ କରେ। ବହୁତ ଦିନ ହେଲାଣି ବନ୍ଧୁଙ୍କ ସାଙ୍ଗରେ ଟିକେ କଥା ହେଇନି। ଟିକେ ବନ୍ଧୁଙ୍କ ସାଙ୍ଗରେ ଟିକେ କଥା ହେଇଯିବା ବନ୍ଧୁ କଣ କରୁଚନ୍ତି ତମ ଦିଅ ବନ୍ଧୁ କଣ କେମିତି ଅଛନ୍ତି ଆଗେ ଟିକେ
ମୋ ଦେହ ହ ସମ୍ପୂର୍ଣ୍ଣ ଭାବରେ ଭଲ ଅଛି ଆଉ ଆପଣଙ୍କର?
ବନ୍ଧୁ ଦେହ ତ ଭଲ ଅଛି ଆପଣ ବନ୍ଧୁ କଣ ଏବେ ଯୋଉ କ ଆମ ଏଇନେ ଯୋଉ ମୋଟା ଥିଲେ ସେ ମୋଟା ଅଛନ୍ତି ନା ପତଳା ହେଇଗଲେଣି ନା କେମତି ଅଛନ୍ତି ବନ୍ଧୁ? ଆଗ ଭଳିଆ ଅଛନ୍ତି ଆଉ ବନ୍ଧୁ ଖାଇବା ପିଇବା ସବୁ ଠିକ ଠାକ ଅଛି ନା।
ଖାଇବା ପିଇବାରେ କେମିତି ତ୍ରୁଟି ହବ।
ଖାଇବା ପିଇବା ଟୁଟି କିଛି ନାହିଁ ତାହେଲେ ପୁରା ଜୀବନଟା ଏଇନା ବନ୍ଧୁ ଭଲରେ ଚାଲିଚି।
ଜୀବନ ଟା ଭଲରେ ଚାଲିଚି କିନ୍ତୁ ଗତ ଗତ ଦୁଇ ଦିନ ହବ ଟିକେ ଅ ଦୁଃଖ ପ୍ରକାଶ ଲାଗୁଚି ଏକ ବନ୍ଧୁଙ୍କ ପାଇଁ।
ହେ ବନ୍ଧୁ କଣ ହେଲା କଣ ତାଙ୍କୁ କଣ ବନ୍ଧୁଙ୍କର କଣ ହେଇଛି କଣ?
ସିଏ ତାଙ୍କୁ ଦୁଇ ଦିନ ତଳେ ଆମେ ଆ ଡାକ୍ତରଖାନା ନେଇଥିଲୁ।
ମାନେ ମାନେ ବନ୍ଧୁ ମାନେ କଣ ପାଇଁ କାରଣ କଣ ବ ଡାକ୍ତରଖାନା ହଠାତ ଏମିତି କଣ ବନ୍ଧୁଙ୍କୁ ନେଇକି ଗଲେ।
କାରଣ ସିଏ ସେ ତମ୍ବାକୁ ଜାତୀୟ ଏବଂ ଧୂମ୍ରପାନ ଜାତୀୟ ଜିନିଷ
ଓ ମାନେ ବନ୍ଧୁ ଯୋଉ ଆମ ପାନ ମସଲା
ଆଜ୍ଞା ଆଜ୍ଞା।
ମାନେ କଣ ତାପରେ କଣ ହେଇଚି ମାନେ ହେଇଚି କଣ ଏଇନା ବନ୍ଧୁ ପରିସ୍ଥିତି ମାନେ କଣ ହେଇଚି କଣ ତାଙ୍କର?
ତାଙ୍କର ପାନ ମସଲା ଖାଇ ଖାଇ ପାଟି ବି ଆସ୍ତେ ଆସ୍ତେ ବହୁତ ଛୋଟ ହେଇଗଲାଣି। ସେ ଏବଂ ସାଧା ଖାଇବା ଖାଦ୍ୟ ଓ ଖାଇବା ଦ୍ୱାରା ମଧ୍ୟ ତାଙ୍କର ପାଟି ପଡ଼ୁଚି।
ବନ୍ଧୁ ଆ ମାନେ କଣ ମାନେ ମାନେ ଆମର ଏଇ ଯୋଉ ପାଟି କର୍କଟ ଯେମିତି ରୋଗ ହେଇଯାଇଚି ନା?
ସେଇ ସେଇ ଜାତୀୟ କିଛି ଆଉ।
ମାନେ କିଛି ଉପରକୁ ଯାଇଚି ନା ମାନେ ବନ୍ଧୁ ଏଇନା କିଛି ମାନେ
ନାଇଁ ନାଇଁ ଅଛି ଡାକ୍ତର କହୁ ଚନ୍ତି ଏବେ ବି ମଧ୍ୟ ଚେଷ୍ଟା କଲେ କିଛି ହେଇପାରେ। ଆଉ ଯଦି ଆପଣ ସେଇଗୁଡାକୁ ଜାରି ରଖିବେ। ତ ଆଉ କିଛି କେର କରିହେବ ନାହିଁ।
କଣ ମାନେ ବନ୍ଧୁ ଆପଣଙ୍କ ବନ୍ଧୁ ମାନେ କଣ ମାନେ ପାନ ମସଲା ଏମିତି କେତେ ମାନେ ଦିନକୁ ଏମିତି କେତେ ଖାଆନ୍ତି ଯେ ତାଙ୍କର ମାନେ ଏମିତି ଅସୁସ୍ଥତା ହେଇଗଲା ଆମର ତ ଏଠି ପିଲାମାନେେ ଖାଉଚନ୍ତି କାହି କାହାର ବି ଏମିତି କିଛି ହେଇନି ଅବଶ ୟ ଆପଣଙ୍କ ପାଖରୁ ମୁଁ ପ୍ରଥମ ଥର ଶୁଣୁଚି।
ସାଲା କେତେବେଳେ କ ପାଟିରେ ହାଲକା ପକେଇଦେଲେ ତ କିଛିନାହିଁ କିନ୍ତୁ ସିଏ ବେଶୀ ସମୟ ସେ ସେଇଗୁଡ଼ା ସେବନ କରନ୍ତି।
ଏଇନା କଣ ମାନେ ତାଙ୍କ ଘର ଲୋକ ତ ଏଇନା ମାନେ କଣ ବନ୍ଧୁ ତାଙ୍କର କଣ ବିବାହ ହେଇଚି ନା ମାନେ ଅଛନ୍ତି ଏଇନା
ନାଇଁ ନାଇଁ ବିବାହ ଠିକ ହେଇସାରିଚି।
ହଉ ବିବାହ ଠିକ ହେଇ ସାରି ତାପରେ ଏମିତି ବନ୍ଧୁ ହେଇଚି। ଆଉ ବନ୍ଧୁ ମାନେ କଣ ଏବେ କଣ ମାନେ ମାନେ ମାନେ ଅଛନ୍ତି ହସ୍ପିଟାଲ ମାନେ ଡାକ୍ତରଖାନାରେ ଏବେ ଅଛନ୍ତି ନା ଡାକ୍ତରଖାନାରୁୁ ଗାଁ
ନାଇଁ ନାଇଁ ଡାକ୍ତରଖାନାରୁୁ କିଛି ଔଷଧ ଏବଂ କିଛି ତରଳ ଜାତୀୟ ପାଟିରେ ଲଗେଇବା ପାଇଁ ଏବଂ ଧୋଇବା ପାଇଁ ମଧ୍ୟ ଆଣିକି ଘରେ ଅଛନ୍ତି।
ଆଉ ସା ବନ୍ଧୁ ମୁଁ ଖାଲି ଗୋଟେ କଥା କହୁଥିଲି ବନ୍ଧୁ ମୁଁ ତ ତମାଖୁ କେବେ ଖାଇନି ଆପଣ ତ ଖାଆନ୍ତିନି ମୁଁ ବି ଜାଣିଛି। ବନ୍ଧୁ ଏଇ ଯୋଉ ମାନେ ଆ ଆପଣ ସାଙ୍ଗ ଯୋଉ ଖାଉଛନ୍ତି ଆପଣ ତାଙ୍କୁ ତ ମନା କରିବା କଥା କି ନାଇଁ।
ତାଙ୍କୁ ବହୁତ ଥର ମୁଁ ବୁଝେଇଛି ମଧ୍ୟ ସିଏ କିନ୍ତୁ ଆପଣ ଆପଣ ଯୋଉ କଥା ଏବେ କହିଲେ କି ଆମ ଗ୍ରାମରେ ବି ପିଲା ଖାଉଛନ୍ତି ତ କାହାର ହେଉନାହିଁ। ବୁଝିଲେ ନା।
ହଁ ବନ୍ଧୁ।
ସେ ସେଇଆକୁ ଭାବିକି ହିଁ ମୋ କଥା ଶୁଣୁ ନଥିଲେ। କି ଦୁନିଆରେ ହଜାର ହଜାର ଲୋକ ଏଇ ଜିନିଷକୁୁ ସେବନ କରୁଛନ୍ତି କାହାର ହେଉନି ତ ମୋର କେମିତି ହେବ?
ହଁ ବନ୍ଧୁ। ତାହାଲେ ମାନେ ବନ୍ଧୁ ଏଇ ନା ମାନେ ତାଙ୍କ ସିଏ ଏବେ ଆପଣ ତା ଯୋଉ ଡାକ୍ତର ମାନେ ଡାକ୍ତରଖାନାରୁ ଆଣିଲେ ତାଙ୍କୁ ଏବେ ବୁଝା ବୁଝି କରିଛନ୍ତି କି ନାଇଁ ନା ସେ ସେମିତି ଜାରି ରହିବ ସେଇ ତମାଖୁ ପାନ ମସଲା ଚାଲି ରହିବ ମାନେ
ତାଙ୍କ ଘରେ ମଧ୍ୟ ମୁଁ ସତର୍କ କରିଦେଇଛି। କି ଦେଖନ୍ତୁ ଯ ଯଦି ଏଇ ଜିନିଷ କୁ ତମ୍ୱାଖୁ ହେଉ ପାନ ମସଲା ହେଉ ଯାହାବି ହଉ ଯଦି ଏଗୁରା ଜାରି ରହିବ ତ ମୁଖ କର୍କଟ ସମ୍ଭାବନା ବଢିଯିବ। ଏ ଏବଂ ଡାକ୍ତର ପରାମର୍ଶ ଦେଇଛନ୍ତି କି ସେଥିରେ ଆମେ କିଛି କରିପାରିବୁ ନାହିଁ।
ଓହୋ ବନ୍ଧୁ ତାପରେ ମୁଁ ଆଉ ଗୋଟେ କଥା ବନ୍ଧୁ କହୁଛି ମାନେ ଆପଣଙ୍କ ବନ୍ଧୁ ଖାଲି ଏଇ ଯୋଉ ତମ୍ୱାଖୁ ଜାତୀୟ ଖାଦ୍ୟ ଖାଆନ୍ତି ନା ନା ବନ୍ଧୁ ଟିକେ ଏଇ ଯଉ ଆମ ଧୂମପାନ ଜାଣିଥିବେ
ଆଜ୍ଞା ଧୂମ୍ରପାନ ବି କରନ୍ତି ସେ
ଧୁମପାନ ବି କରନ୍ତି। ମାନେ କଣ ଦିନକୁ ଗୋଟେ ଦିଟା ନା ତିନି ଚାରିଟା ନା ଅଧି କଣ ନା ମାନେ କଣ କେମିତି ଧୁମ ପାନ ବି ସେ ଆମେ ଜାଣିଲେ ଆପଣ କହିଲେ ମୁଁ ମୋ ସାଙ୍ଗ ମାନଙ୍କୁ ବି କହିବି ଯେ ଏମତି କେମତି ହେଇଛି ମୋ ସାଙ୍ଗ ବନ୍ଧୁଙ୍କ ସହିତ।
ଧୂମ୍ରପାନ ସେିବେଶୀ ସମୟ କରନ୍ତି ନାହିଁ। କିନ୍ତୁ ପ୍ରାୟତଃ ସାଙ୍ଗସାଥିଙ୍କ ସହ ମିଶିକି ଯେ ସେତେବେଳେ ବି ଅନ୍ୟ ଏକ ଧୂମ୍ରପାନ ବ୍ୟକ୍ତି ଦେଖାହେଲେ ତ ସିଏ ବି ଧୁମ୍ରପାନ କରନ୍ତି ତାଙ୍କ ସହ ଇଏ ବି ଧୁମ୍ରପ
ବନ୍ଧୁ ଆଉ ଗୋଟେ ମୁଁ ଯୋଉ ଜାଣିଛି ବନ୍ଧୁ କଣ କୁହନ୍ତିନି ଆମର ଏଇ ଯୋଉ ମଦ୍ୟପାନ ଯୋଉ କରନ୍ତି ମଦ୍ୟପାନ ସେଇଟା ବି ତାଙ୍କର ବୋଧେ ଥିବ ମତେ ଯେତିକି ଲାଗୁଛି ଆପଣଙ୍କର ଯୋଉ କଥା ମତେ କହୁଛନ୍ତି ଯାହାର ଏତେ ବଡ କେହି ଚି ମାନେ ତା ମଦ୍ୟପାନ ସିଏ ବି ବୋଧେ କରୁଥିବେ ମତେ ଲାଗୁଛି ଆ ମୁଁ ଭାବୁଛି ମୁଁ ଭୁଲ ପାରେ କିନ୍ତୁ ଆ
ନାଇଁ ନାଇଁ ସେ ମଦ୍ୟପାନଠୁ ମୁଁ ତାଙ୍କୁ ଠୁ ଦୂରେଇ ରଖିଥିଲି ଏବଂ ସେ ମତେ କଥା ଦେଇଥିଲେ ମଧ୍ୟ ମୁଁ ମଦ୍ୟପାନ କରିବି ନାହିଁ କେବେ। ବୁଝିଲେ ନା କାରଣ ସେ ଜାଣିଥିଲେ ମଦ୍ୟପାନ କରିକି ଲୋ ମାନଙ୍କର ମୃତ୍ୟୁ ହଉଚି ବିଭିନ୍ନ ପ୍ରକାର ରୋଗ ମଧ୍ୟ ହେଉଚି ଏବଂ ତାଙ୍କ ପଇରାଣ ପରିବାର ମଧ୍ୟ ହଇ ରାଣ ହେଉଚନ୍ତି ତ ସେଥିପାଇଁ ମଦିୟ ଠୁ ସିଏ ଦୂରେଇକି ଥିଲେ।
ହଁ ବ ବନ୍ଧୁ ଆଉ ଗୋଟେ କଥା ମୁଁ ମତେ ଯେତିକି ଲାଗୁଚି ଯେତେବେଳେ ତାଙ୍କର ପ୍ରଥମ ଯେତେବେଳେ ଆ ଆରମ୍ଭ ମାନେ ହେଲା ଏବେ ତ ଆପଣ ଯଉ କହୁଛନ୍ତି ପାଟି ଛୋଟ ହେଇଯାଇଚି ମାନେ ତାଙ୍କର ତ ଯେତେବେଳେ ଆରମ୍ଭ ହୋଇଇଥ ଥି ସେ ତ ନିଜେ ଜାଣି ପାରିଥିବେ ସେତେବେଳେ ସେ ବନ୍ଧୁ ସଚେତନ ହେଇପାରିଲାନି ଯେ ଏ ଏ ଏତେ ପରି
ନ ଶୁଣନ୍ତୁ ଏ ଏହି ଯୋଉ ଜିନିଷଟା ହୁଏ ପାଟି ଛୋଟ ହେଇଯିବା କି ପାଟି ପଡିବା ତ ତ ଇଏ ସେ ଜିନିଷ ଟା ବହୁତ ଧୀରେ ଧୀରେ ହୁଏ। ଯାହାକି ମନୁଷ୍ୟ ଜାଣି ପାରିବ ନାହିଁ କି ମୋର ଏଇ ଅସୁବିଧାଟି ହେଉଛି।
ହଁ ବନ୍ଧୁ।
ପାଇଁ ସେ ଜାଣିକି
ଓ ଓ ବନ୍ଧୁ ମାନେ ଏଇ ତାଙ୍କ ଙ୍କର ଏତେ ପରିସ୍ଥିତି ଇଏ ହେଇଗଲା ଯେ ସେ ଲାଷ୍ଟକୁ ମାନେ ମାନେ ସେ ଶେଷ ସମୟ ମାନେ ଆସିକି ମାନେ ଡାକ୍ତରଖାନା କୁ ପଳେଇଲେ ସେତେବେଳେ ଜାଣିଲେ ଯେ ସେ କିଛି ଭୁଲ କର ଦେଇଛନ୍ତି।
ଆଜ୍ଞା।
ଆଉ ବନ୍ଧୁ ମୋତେ କୁହନ୍ତୁ ମାନେ ଏଇ ଯୋଉ ପାନ ମସଲା ଯଉଁ ଖାଆନ୍ତି ବନ୍ଧୁ ତା ଦେହରେ ବନ୍ଧୁ ତ ଆମର ପାନ ମସଲାରେ ଗୋଟେ ଫଟୋ ବନ୍ଧୁ ଆସେ ଆପଣ ବି ଦେଖିଥିବେ ତା ଦେହରେ ଯେ ଆସେ ଯେ ଆପଣ ତାକୁ ନ ଖାଇବା ପାଇଁ ଆପଣ ବନ୍ଧୁ କଣ ସେଇଟା ଦେଖିକି ଜାଣିକି ବି ତାପରେ ବି ତାକୁ ଖାଆନ୍ତି।
ଆଜିକାର ଲୋକମାନେ ତ ପ୍ରାୟତଃ ଯୋଉଟାକୁ କୁହନ୍ତି
ମାନେ ଜାଣି ଶୁଣିକି ଖାଇବେ। କିନ୍ତୁ ଯେମିତି ହେବେ ଆମେ କିଛି ଜାଣିନୁ। ଆ। ଆ ହ ବନ୍ଧୁ ଆଉ ଗୋଟେ କଥା। ବନ୍ଧୁ ଏଇନା ତାଙ୍କୁ ଡକ୍ଟର ଡାକ୍ତର ପାଖକୁ ଯୋଉ ଆପଣ ଯାଇଥିଲେ! ଡାକ୍ତର ଆପଣଙ୍କୁ କହିଲେ ଆଙ୍କର ମାନେ ଷ୍ଟେଜ କଣ। ଯେମତି ଆପଣ ଚାରିଟା
ମାନେ ପ୍ରଥମ ପ୍ରଥମ ପର୍ଯ୍ୟାୟରେ ଅଛି। ଅଛନ୍ତି।
ଓଉ ପ୍ରଥମ ପର୍ଯ୍ୟାୟ। ତା ମାନେ ଆପଣ ରିକଭରି କରିହବ ବନ୍ଧୁ ମାନେ ମାନେ କିଛି ଇଏ ହବନି।
ନାଇଁ ଏଥିରେ ବାହାରି ଯିବାର ହଁ ବାଟ ଅଛି।
ହେଲେ ବନ୍ଧୁ ମୁଁ ଆଉ ଗୋଟେ କଥା ଭାବୁଥିଲି। ବନ୍ଧୁ ଯଦି ଏ ଆମର ଏଇ ଯୋଉ ଏ ପାନରା ଯୋଉ କହୁଛନ୍ତି ପାନ ସଫଲ। ଆପଣ ଜାଣିଥିବେ ବିଡି ବୋଲି ବନ୍ଧୁ ଜାଣିଥିବେ ଆପଣ।
ଆଜ୍ଞା।
ସେ ଯୋଉ ବିଡ଼ି ସେଇ ବିଡ଼ି ଆଉ ଗୋଟେ ବନ୍ଧୁ ଆସେ, କଣ କହିଲେ ଗ୍ରାମରେ ବିକା ହୁଏ। ବିକାହଉଥିବ ଦୋକାନ ମାନଙ୍କରେ ଆପଣ ଦେଖିଥିବେ। ଗୁଣ୍ଡି ବୋଲି ଗୋଟେ ଥାଏ। ମୋତେ ସେ ମା ସେଗୁ ସେଗୁଡିକ କବି ଆପଣ ଡାକ୍ତରଙ୍କୁ ପଚାରିଛନ୍ତି ତାଙ୍କ ବିଷୟରେ ମାନେ ସିଏ କଣ ଦେହ ପାଇଁ କ୍ଷତି ଟିକା ରୋଗ ତାଙ୍କର ବି କିଛି ମାନେ ଅଛି। ମାନେ ସେ ଭଲ ଖରାପ ମାନେ ସେଇଟା କାରଣ ସବୁ ଜାଗାରେ ସେଇଟା ମିଳି
ଦେହ ପାଇଁ କ୍ଷତିକାରକ।
ବନ୍ଧୁ ପଚାରିଥିଲେ। ଡକ୍ଟରଙ୍କୁ ପଚାରିଥିଲେ?
ଆଜ୍ଞା ଡାକ୍ତର ବାବୁ ନିଜେ ପରାମର୍ଶ କରିଥିଲେ। କି ସେ ସବୁଠୁ ଦୂରେଇ ରହିବା ପାଇଁ।
ଆଉ ବନ୍ଧୁ ଆପଣ ସେଗୁଡା କିଛି ସେବନ ଫେବନ କଲେ କି ନା ଏଇନା ଠିକ୍ ଠାକ୍ ଅଛନ୍ତି।
ନାଇଁ ମୁଁ ଦୁଇ ତିନି ବର୍ଷ ତ ତଳେ ପାନ ମସଲା କିଛି ସେବନ କରୁଥିଲି। କିନ୍ତୁ ଜଣେ ବନ୍ଧୁ ମୋତେ ଭଲ ପରାମର୍ଶ ଦେଲେ। ଏବଂ ତାଙ୍କ ଏକ ଡାକ୍ତର ସାଥୀଙ୍କୁ ମଧ୍ୟ କହିଲେ କି ମୋତେ ପରାମର୍ଶ ଦେବା ପାଇଁ।
ହଁ ବନ୍ଧୁ। ମାନେ ଆପଣଙ୍କ ସାଙ୍ଗେ ପରାମର୍ଶ କରେଇଲେ ତାଙ୍କ ଡକ୍ଟର ଡାକ୍ତର ସାଙ୍ଗକୁ। ସେବେଠୁ ଆପଣ ଛାଡି ଦେଇଛନ୍ତି ସବୁ।
ସବୁ ତ୍ୟାଗ କରିଦେଇଛି।
ଯାହା ହଉ ବନ୍ଧୁ ଆପଣଙ୍କ କଥା ଶୁଣ ମତେ ଭଲ ଲାଗିଲା। ଆଉ ଆପଣଙ୍କ ସାଙ୍ଗ ଆପଣଙ୍କ ବ ନ୍ଧୁଙ୍କୁ ଆପଣ ବୁଝେଇଛନ୍ତି ତ ଯେମିତି ସେ ଆଗୁ ମାନେ ଆଉ କେବେ ବି ଜୀବନ ଥିଲା ଯାଙ୍କେ କେବେ ବି ଖାଇବେନି ଏ ଯେଉଁ ପାନ ମସଲା ଗୁଟକା ଇସ୍କୁ ଆ ଆ ଆକୁ ଖାଇବେନି ବୋଲି।
ନାଇଁ ନାଇଁ ଏଗୁରା ଆଉ ସେ କେବେ ବି ସେବନ କରିବନି କାରଣ ତାକୁ ମୁଁ ତାର ଆଗକୁ ଆସୁଥିବା ଭବିଷ୍ୟତ ପାଇଁ ସତର୍କ କରାଇବି। ଆଗରୁ ବି କରରେଇଥିଲି କିନ୍ତୁ ସେତେବେଳେ ତାର ବୁଝିବାର କ୍ଷମତା ଏତେ ମାତ୍ରାରେ ନଥିଲା। ତ ଶୁଣନ୍ତୁ ଟିକେ ମୁଁ ଆସ ଟୁଛି ଟିକେ ମୋର ସେଇ ବନ୍ଧୁଙ୍କ ପାଖକୁ ଯିବାର ଅଛି। ତ ମୁଁ ଆପଣଙ୍କୁ କିଛି ସମୟ ପରେ ଯୋଗାଯୋଗ କରିବି।
ହଉ ବନ୍ଧୁ ରହିଲି ନମସ୍କାର ବନ୍ଧୁ।